ହ ଖାଇସାରିଲଣି କଣ ଆଜି ହେଇଥିଲା?
ଆ କରିଥିଲି ଏମୁଁତି ପରଟା କରିଥିଲି। ଆଜି ସୋମବାର ତ ସୋମବାର ଯ ପରଟା କରିୁଥିଲେ ଆଉ ସେକା ଫେକା ହବନି ହଁ ପରଟା କରି ଡାଲମା ଭଜା ଆଉ କ୍ଷୀର। ଆଉ ଏଇ ମାନେ ଛୁଆ ମାନେ ତାଙ୍କର ଖାଇଲେଣି ମୁଁ ବୋଲି ମୁଁ ହୁଁ ଫା ଲାଇନ ପଳେଇଛି ଯେ ଗରମ ହଉଛି ଜୋରେ। ପଳେଇ ଆସିଛି ଛାତ ଉପରକୁ କହିବାକୁ କରୁଛନ୍ତି ଫୋନ୍ ଟିକେ କଥା ହେଇ ପଡିକି ଆସିବା ଆଉ। ହ,
ଆଉ ବର୍ଷା ଦିନ କଣ ମୁଁ ଏଇ ଏବେଇ ଖାଇକି ତ ଆସିଲି ଆଉ।
ହଁ
ଆମର ବି ସେଇ ଭଜା ହେଇଥିଲା। ହୁଁ, ଭଜା ହେଇଥିଲା ଆଉ ଯୋଉ କ୍ଷୀର ଭଜା ଆଉ ମଞ୍ଚୁରିଆନ୍ ଆଣିଥିଲେ।
ହଁ
ଖାଇଛୁ ଆ ଆଉ ଆଇ ଯଉ ବର୍ଷା ଦିନ ପାଇଁ କଣ ବାରି ଘରେ କଣ ଫସଲ ଫସଲ ଲଗେଇଛ ନା ନାଇଁ କିଛି ଲଗେଇନ?
ହଁ ଫସଲ ସବୁ ତ ଖରା ହେଲା ଜୋରେ ଆଉ କିଛି ଲଗା ହେଇପାରିଲାନି। ଏବେ ଟିକେ ବର୍ଷା ହେଲା ଟ ଚାଷ କରିକି ସବୁ ଲଗେଇଛନ୍ତି। ଆଉ ଟିକେ ତଳି ପକେଇଥିଲି ଏଇ ଫୁଲ ଗଛ ହଉଛି। ଟିକେ ବର୍ଷା ଦିନ ହେଇଲାଣି ଗେଣ୍ଡୁ ଫୁଲ ଫୁଲ ଲଗେଇବା ପାଇଁ। ଏ ତଳି ପକେଇଛି ଲଗା ହବ। ଆରେ ସବୁ ହାଣିଛନ୍ତି ମୁଁ କ ଏଟା ଲଗେଇଦବା ସବୁ। ଗେଣ୍ଡୁ ଫୁଲ ଲଗେଇଲି ଗୁରୁବାର ଓଷା ଖଷା ହଉଛି। ମାର୍ଗଶିର ମାସ ଗୁରୁବାର ଓଷା। ଆଉ ଯୋଉ କାର୍ତ୍ତିକ ପୁନେଇ ଫୁନେଇକି ଟିକେ ଦରକାର ଗେଣ୍ଡୁ ଫୁଲ। ସେମର ପୁରା ଲଗେଇଦ ଯୋଉ େଣ୍ଡାଲାମ ଫଟି ଯାଇଛି ନା ଆମ କଡରେ ବା ଆମ ପୁରା ଘରକୁ ଲାଗିକି କେନାଲ ଟା ଯାଇଛି ସବୁ। ମାଟି ପକେଇ ଦେଇଛନ୍ତି ଉଚା ଉଚା ହେଇଛି ସେଇ ସାଇଡରେ ସାଇଡରେ ମୁଁ ସବୁ ଗେଣ୍ଡୁ ଫୁଲ ଲଗେଇଛି। ଗେଣ୍ଡୁ ଫୁଲ ଆଉ ଗୋଟେ ଫୁଲ ଯୋଉ କଟିି ଘର ଗୁରା ଜାଣିଛ।
ହଁ -ହଁ- ହଁ।
କଟି ଘର ବଢିଆ ସୁନ୍ଦର ସୁନ୍ଦର ବହୁତ ପ୍ରକାର ଫୁଲ। ସେଇ ହଁ ସେଇ ଗଛ ସେ ସେରା ବି ଲଗେଇବେ। ସେଟା ସବୁ ତଳି ପଡିଛି ତଳି ପଡିଛି ହେଲେ ଏଠି ସବୁ ଲଗେଇବ। ଆଉ ଏରା ସବୁ କୁଣ୍ଡରେ ଖରା ଦିନ ହେଇଥିଲା ସବୁ ଫୁଲ ଗଛ ବିଛୁ ପା ଗଲାଣି ଇଏ ହେଇ ଗଲା ସବୁ। ମରିମୁର ଗଲା ଏବେ ସବୁ ଗଛ ଆଣିକି ଲଗେଇକି ଛାତ ଉପରେ ସବୁ ଥୋଇଛୁ। କଇସୁ ଗୋଲପା ଫୁଲ ଏ ତୁ ରଜନୀଗନ୍ଧା। ହଁ ମଲ୍ଲି ଫୁଲ ସବୁ ଲଗେଇଛିି। ସାଇଟରେ ସାଇଟରେ ସବୁ ଲଗେଇକି ଥୁଆ ହେଇଛି।
ଆମର ବି ହୁଁ ନା ଆମର ବି ଏଇଠି ଯୋଉ ନର୍ସରୀ ଅଛି। ନ ନର୍ସରୀରୁ ସବୁ ଫୁଲ ଆଣୁଛନ୍ତି। ଉୁଁ ଆମ ଛାତ ଯାଙ୍କ ସବୁ ଲାଗିଛି। ମାନେ ଉ ଇଏ ପୁଦିନା ଠୁ ଅନ୍ନପୂର୍ଣ୍ଣା ଠୁ ଆରମ୍ଭ କରି ଗୋଲାପ ରଜ ରଜନୀଗନ୍ଧା ସେବତୀ ଆଉ ଗୋ ତେ ଯୋଉ ଇଏ ଏଇଟା କଣ ତ ମନେ ପଡୁନି ଏଇ ଯୋଉ ଟେବୁଲ ଗୋଲପା ସବୁ
ଟେବୁଲ ଗୋଲାପ ସେଇଟା ସୁନ୍ଦର ଲାଗ ଛୋଟ ଛୋଟ ଲାଲା ଯୋଉ ଗୋଲାପ। ଗୋଲାପ କଲର ହଁ ସେଇ ଫୁଲ ଟା ବଢିଆ ଲାଗେ। ଆଉ ଗୋଟେ ଜିନିଆ ଫୁଲ ଆସ କିନ ହଳଦିଆ ର ଛୋଟ ଛୋଟ ଫୁଲ ସେଟା ବି ଭଲ ଦୁଶେ। ହଁ,
ସେଇଟା ଏବେ ବି ଆଉ ଗୋଟେ ଗୋଟେ ନୂଆ ପ୍ରକାର ମାନେ ଏଇଟା ହେଉଛି ଟେବୁଲ୍ ଗୋଲାପ। ଆଉ ଗୋଟେ ପୁରା ଏଟା ହଉଛି ଥାକ ଥାକ ହେଇକି ପିଙ୍କ କଲର ଧଳା କଲର ଏମିତି ବି ଆସେ।
ଆଉ ଗୋଟେ ପୁରା ପ ଛୋଟ ଛୋଟ ପତଳା ପୁରା ପତଳା ର ସେମିତି ହଳଦୀ। ହଳଦିଆ ଗୋଲାପି ଲାଲ।
ହଁ ସବୁ କଲର ଫୁଲ ହଁ ମୁଁ ଦେଖିଛି ଆମ ଘରେ।
ହଁ ସେଟା ଆସୁଛି ତାପରେ ଏ ଯୋଉ ଉଁ ଯୋଉ ଲାଲ ମନ୍ଦାର ଗୋଟେ ଗୋଟେ ଖଇରିଆ ମନ୍ଦାର ଗୋଟେ ନୂଆ ପ୍ରକାର ଆସୁଛି।
ଆଉ ଗୋଟେ ଗୋଲାପ ସବୁ ନର୍ସରୀରେ ମିଳୁଛି ଛୋଟ ଛୋଟ ଗଛ ଯୋଉ ଛାତ ଉପରେ କୁଣ୍ଡରେ ଲଗେଇଲେ
ବାସୁଛି। ହଁ।
ହୁଁ ହୁଁ ସେଟା ଆମର ତ ମନ୍ଦାର ପୁରା ପାଞ୍ଚ ପ୍ରକାର ଲାଗିଛି। ଧଳା ମନ୍ଦାର ଲାଲ ମନ୍ଦାର ଗୋଲାପୀ ମନ୍ଦାର ଆଉ ଗୋଟେ ଟିକଟିକି ଯୋଉ ପୁରା ମାନେ ଲାଲ ପିଙ୍କ ଯୋଉ ମିଶା ଟା। ସେଟା। ଆଉ ପୁଦିନା ଗଛ ଅନ୍ନପୂର୍ଣ୍ଣା ଗଛ ଆଉ। ଉଁ ମଲ୍ଲୀ ଗଛ ଆଉ ବି। ବିଭିନ୍ନ ପ୍ରକାର ସୋ ଗଛ ସବୁ ଲାଗୁଛି।
ହୁଁ।
ହୁଁ ସବୁ ତୁଳସୀ ସବୁ ପୁରା ଉପର ଟାଙ୍କ ସବୁ ଲାଗିଛି। ଆଉ ଯୋଉ ଏଟା କଣ ଅପରାଜିତା ଶିବ ଶିବ ଠାକୁର। ଶିବଙ୍କଠି ଲାଗେନିକି ସେ ଅପରାଜିତା ଫୁଲଟା ଆସ। ଶନିଙ୍କଠି ଉୁଁ ଶନିଙ୍କର ପ୍ରିୟ
ସେଇ ଯୋଉ ଧଳା ଆଉ।
ଏବେ ଯୋଉ ହାଁ ହାଁ ହାଁ ସେଇ ବ୍ୁ ବ୍ୁ କଲରରେ ମାନେ ଗୋଟେ ଥୋ ଥୋପି ଭଳିଆ ଆସୁଛି ମାନେ ଡ ଅବନି ଫୁଲ ଭଳିଆ। ସେଇଟା ବହୁତ ବଢିଆ ମାନେ ସେଇ ଫୁଲ ଟା ତାକୁ ଲାଗିଛି। ଆଉ ବାଇରେ ତ ସବୁ କମଳା ଗଛ ଡାଳିମ୍ବ ଗଛ ଏମିତି ସବୁ ଲାଗିଛି। ଆଉ ଗୋଟେ ସ୍ଥଳ ପଦ୍ମ ଗୋଟେ ସ୍ଥଳ ପଦ୍ମ ପୁରା ଅ। ମାନେ ପୁରୁ ବଡ ବଡ ହବ ଧଳା ଧଳା ଫୁଟିବ ସେ। ଯେତିକି ଯେତିକି ଖରା ଇଏ ହବ ସି ସବୁ ଗୋଲାପୀ ହେଇ ହେଇ ଆସିବ। ଟିକ ଖରା ପଡିଲେ ପୁରା ବଡ ବଡ ହବ ତାପରେ ପୁଣି ସନ୍ଧ୍ୟା ହେଲେ ସେ ମୋଉଳିଯିବ।
ହ ସେ ଆାମ ଘରେ ମୁଁ ଲଗେଇନି କିନ୍ତୁ ଦେଖ ଦେଖିଛି ଏଇ ଯୋଉ ଆମ ଗାଁରେ ସବୁ ଲଗେଇଛନ୍ତି ଦେଖିଛି ଆମ ଏଇ ଦାଦାଘର ଫାଦାଘର ହେରିକା ସବୁ ଅ ସେଇଟା ଭାବୁଛି ଲଗେଇବି ଆଣ କି ଚତୁର୍ମା ଆଉ ଟିକେ ବର୍ଷା ଭଲସ ହେଲେ ଆଣିକି ଲଗେଇଦେବି ହାଁ।
ହୁଁ ଏବେ ବି ବର୍ଷା ଦିନ ଆଇଲାଣି ଆଉ ଗୋଟେ ଅଶୋକ ଗଛ ଅଛି।
ହଁ।
ସେଟା ସେଟା ପୁରା ଏ ଥୋପା ଥୋପା ହେଇକି ହଳଦିଆ ଆଉ ଲାଲର। ସେଟା ହଁ ସବୁ ଆାନ ଏଇ ନର୍ସରୀରୁ ତ ସବୁ ଧରିକି ପଳେଇ ଆ। ଆସୁଛୁ ଏଠି ନର୍ସରୀ ଅଛି।
ଆମ ସାଙ୍ଗ ଚିକନ ଫୁଲ ଗୋଟେ ଜାଣିଚ ହଳଦିଆର ଏମିତି ଛୋଟ ଛୋଟ ଫୁଲ? ହଳଦିଆ କଲର ଟିକନ ଟିକନ୍ କଲର ଏ ଯୋଉ ରାସ୍ତା ଫାସ୍ତା ଦେଖ ସବୁ ଉ ଲଗା ହେଇନି ମଝିରେ ରାସ୍ତା ଏପଟ ସେପଟ ମଝିରେ ସବୁ ବଡ ବଡ଼ ଗଛ ହଳଦିଆ ହଳଦିଆ କରୁ
ହଁ ହଁ ହଁ।
ହଁ ସେଇ ଗଛ ଆଣିକି ଲଗେଇଛନ୍ତି ସେଇ ଫୁଲ ବି ଫୁଟୁଛି ଆମର ସେଇ ଫୁଲ ଫୁଟୁଛି ଏଇ ସିଜନରେ କାଇଁ ନାଇ ଫୁଟୁନି। କେବେ କଣ ଫୁଟିବ କି କଣ କଢେଇଲାଣି ଫୁଣି ଫୁଟିବ ବୋଧେ ସେଇ ଫୁଲ ଟା ବଢିଆଲାଗେ ଯେ ଆମର ଏଇଠି ଲଗେଇ ଦେଇଚି ସବୁ ହୁଡା ମାନିକିଆରେ। ଏରା ବଡ ବଡ ଗଛ ଗୁଡା ହବ ପୁଣି ସେ ଗଛ ଗୁଡା।
ଫୁଲ ତାପରେ ଏ ଯୋଉ ବର୍ଷା ଦିନ ଆଇଲାଣି ଯେ ବାରିଘର ସବୁ ଉଁ ଫସଲ ହବ ଭେଣ୍ଡି ଗଛ ସେ ବାଇଗଣ ଗଛ। କଞ୍ଚା ଲଙ୍କା ଜହ୍ନି ଆଉ ହଁ ନୂଆ ନୂଆ ସବୁ ମନ୍ଦା ହେଇକି କଖାରୁ ହଁ। ନୂଆ ନୂଆ ଏଇ ଛତୁ ବି ଫୁଟେ ଏଇ ଦିନରେ ବର୍ଷା ଦିନେ ଛତୁ ଫୁଟିବ। ଛତୁଜହ୍ନୀ ଛତୁ ଜହ୍ନି ଭଜା ଟା ବଢିଆ ଲାଗେନି?
ଛତୁ ଜହ୍ନି ପୁଣି ଛତୁ ଭେଣ୍ଡି ଆଗରୁ ଯୋଉ ଛତୁ ପୋଡା ହୁଏ ଆମର ସବୁ ଜେଜେମା ହେକା ପୋଡନ୍ତି ପତ୍ରରେ ଶାଳ ପତ୍ର ର ରସୁଣ କଞ୍ଚା ଲଙ୍କା ଆଉ ତେଲ ଫେଲ ପକେଇକି ପତ୍ର ପୋଡିଆ କରିକି ଯୋଉ ସୋରିଷ ତେଲ ହେଇକା ପକେଇକି ନିଆଁରେ ପୋଡନ୍ତି ସେଇଟା କେତେ ଟେଷ୍ଟ ଲାଗେ । ହଁ ଭଲ ଲାଗେ। ସେ ହଁ ଏବେ ତ ଆଉ ନିଆଁ ଫିଆଁ ଏତେ ଲଗଉନାହାନ୍ତି ଏ ଗ୍ୟାସରେ ରୋଷେଇ ଫୋଷେଇ କଲେ। ଆଉ ପୋଡା ପୋଡି ଛତୁ ପୋଡା ପୁଣି ନାହିଁ ହେନ୍ତି କଣ ଭାଜିଦେ ନହେଲେ ତରକାରୀ କରିଦେଇ ଦେ ଏମିତି କରୁଛନ୍ତି।
ତାପରେ ଏବେବି ଉ ମାନେ ପ୍ରାୟ କମ୍ ଲୋକ କୁଟା ଫୁଟା ରଖୁଛନ୍ତି ଆଉ ସେ ଛତୁ ଆଜିକାଲି ତ ବଜାରରେ ସବୁ ସେ ଯେଉଁ ଛତୁ ମିଳୁଛି। ଆଉ ଏ ଛତୁ ଆଉ କିଏ? ହଁ ହେରା କଣ ଟେଷ୍ଟ ନା କଣ କିଛି ବି ସ୍ଵାଦ ନାହିଁ।
କିଛି ସ୍ବାଦ ନାହିଁ ପା ଆମର ଚାଷ ହଉଛି ତ ଆମର ଚାଷ ହଉଛି ବିଲରେ ଆଉ କୁଟା ଅଛି ଆମ କୁଟା ଅଛି କିନ୍ତୁ ଫୁଟିନି ବେଶୀ ବର୍ଷା ହେଲେ ସିନା ଫୁଟିବ। ବର୍ଷା ତ ନାହିଁ ଏବେ ଫୁଟିବ କିନ୍ତୁ ବର୍ଷା ଟିକେ ଅଧିକ ହେଲେ କୁଟା ଟା ପଚିଲେ ହୁଁ ଛତୁ ଫୁଟିବ। ଫୁଟେ ସବୁ ବର୍ଷ ସବୁ ବର୍ଷ ଫୁଟେ ବହୁତ ଖର୍ଚ୍ଚ ଛତୁ ଫୁଟେ ଏ ବର୍ଷ ଆରମ୍ଭ ହେଇନି। ଟି ବର୍ଷା ନାହିଁ ବୋଲି।
ଆଜ୍ଞା ହଁ ଆମର ହଁ ଆମର ହଉଚି ଉଁ ମାନେ ନାଳ ଆମର ନଦୀ କୂଳିଆ ନୁହ କି?
ହୁଁ ହୁଁ।
ହୁଁ ହୁଁ ନଦୀ ନାଳ ଅଛି। ସେ ସାଇଡରେ ସବୁ ଟମାଟୋ ଆଉ ବାଇଗଣ ପୋଟଳ କଞ୍ଚାଲଙ୍କା ସବୁ ମାନେ ପ୍ରକାର ପନିପରିବା ଆମେ ସବୁ ଯୋଉ ସନ୍ଧ୍ୟାବେଳେ ଯାଉ ଚାଲିବା ପାଇଁ ନାଳକୁ
ହଁ।
ସେଇଠି ସବୁ ଲୋକ ନାଳରୁ ମଟର ଲଗେଇକି ପାଣିରେ ଚାଷ କରନ୍ତି।
ହାଁ।
ପୁରା ପୋଟଳ ଗଛ ଏ ଯୋଉ ବାଦାମ ଗଛ ମୁଗ, ରାଶି ସବୁତ ଆଉ ଆମର ଏଠି ସବୁ ପ୍ରକାର ଫସଲ ତିଆରି ହୁଏ।
ନଈ କୂଳିଆ ତ ସବୁ ଫସଲ ବାର ମାସ ତମର ଫସଲ ଧାନ। ନ ତାପରେ ପରେ ଗୋଟିଏ ପରେ ଗୋଟିଏ ସବୁ ଫସଲ ହଉ।
ହୁଁ ଧାନ, ବାଦାମ ଅ ହଉଛି ସବୁ। ରାଶି ହୁଁ ସବୁ ହଉଛି ତାପରେ ବି। ଆମର କଣ କି ସବୁ ଆସ। ଆସୁଛନ୍ତି ମାନେ ଆମ ଗାଁକୁ ସେଇ ଯେଉଁ ଲୋକମାନେ କରୁଛନ୍ତି ଚାଷ।
ହୁଁ।
ସେମାନେ ସାଇକେଲରେ ଗାଡ଼ିରେ ସବୁ ଟ୍ରେରେ ସବୁ ପରିବା ବି ବିକ୍ରି କରି ଆଣନ୍ତି। ଆମେ ବଜାରୁ ଏଇ ଯୋଉ ଶୁଖିଲା ଜିନିଷ ସାରଦିଆ ଜିନିଷ ନା।
ହୁଁ।
ଆମେ ହେରା ଏ ଖାଉ ଆମ ଗାଁକୁ ତ ସବୁଦିନ ହଉଛି ବିକା ଆସନ୍ତି ଆଉ।
ଗାଁକୁ ତ ଆସୁଛନ୍ତି ତମର ଖାଇବ ଫ୍ରେଶ ପରିବା ଆଉହୁଁ। ତାଜା ଜିନିଷ ନ ଖାଇକି ଏରା କାଇ ବଜାର ରୁ କିଣିବୁ। ହୁଁ ଏରା ହାଇବ୍ରିଡ ଜିନିଷ ଗୁଡା ସବୁ ଶୁଖି, ଶୁଖି ଯାଇ ହେରା କିଛି ନାହିଁ ଏଥିରେ ସାର କିଛି ନାହିଁ ଖାଲି ଖାଇବା କଥା। ଖାଲି ପେଟୁକୁ ଖାଇଵା କଥା କିଛି ହଁ ବା ବେଶୀ ଦେହ ଖରାପ ଏ ସେଥିରେ କିଛି ନାହିଁ ମାନେ ଜିବସାର ଟିକେ ବି ନାହିଁ।
ହୁଁ।
ଆଉ ନିଜ ବାଇରେ ଯେମିତି ବାରି ଫସଲ ଟିକେ ଖାଇବ। ଯେମିତି ବାସ୍ନା ଆଉ କିଣିକି ଏରାକ ଇୟେ। ଖାଇଲେ କଣ ଅଛି ଏଥିରେ କିଛି ନାହିଁ ଖାଲି ଖାଇବା କଥା ଆଉ।
ବାରିରେ ଯୋଉ ଭେଣ୍ଡି ହେଇଥିବ ଏଇ ଦିନରେ। ଉ ଭେଣ୍ଡି ଆଣିବ ହାରି ଜହ୍ନି, କଞ୍ଚା ଲଙ୍କା, ରସୁଣ। ହୁଁ ପୋଡିକି ଯୋଉ ପାଖାଳ ଖାଇଦବ ଯୋଉ ଟେଷ୍ଟ ଲାଗିବ ଆଉ। ହଁ ହୁଁ
ହୁଁ ଯୋଉ ଗାଧୋଇ ଯିବୁ ସବୁ ଏକାଠି ଖାଇବୁ ସବୁ ଅରୁଆ ଭାତ ସବୁ କଦଳୀ ପତ୍ର ପକେଇକି ଆମେ ଭାଉ ନୋ କରନ୍ତି ଏ ଯୋଉ ଭେଣ୍ଡି, ଜହ୍ନି ଆଉ ବାଇଗଣ ସବୁ ସବୁ ଦି, ଦି ଫାଳି କରିକି ସବୁ ତେଲରେ ତାୱା ରେ ଭାଜିଥିବେ ବଢିଆ ଆଉ ଯୋଉ କୋଉଟା ଦେଶୀ କାଙ୍କଡ ବାରି ମାନିକାରେ ହୁଏ ହୁଁ। ସେରା ସବୁ ଭାଜିଯିବେ ଆମେ ସବୁ ବସିବୁ ଝିଅ ମାନେ କଦଳୀ ପତ୍ରରେ ବାଢି ଦେବେ ନେହେଲେ ଡାଲମା ଶାଗ ସେ ଯୋଉ ଉୁଁ ଭଜା ଭୁଜି ହେଇଥିବ ଖଟା ସେ ଯୋଉ ଆମ୍ବୁଲ ନୁ ହଁ କି ଆମ୍ବୁଲ ରାଇ ହେଇଥିବ। ହୁଁ କମଳା, କମଳା, କମଳା ବାରିରୁ ଯୋଉ କମଳା ଆଣୁ। ଆର ମଜା ଲାଗେ ଖାଇବା ପାଇଁ ସାଙ୍ଗ ସାଥି ହେଇକି।
ସେତେଳେ ଗୋଟେ ଖୁସି ଆଉ ଖୁଦୁରୁକୁୁଣୀ ବେଳେ ଝିଅ ମାନଙ୍କର ଗୋଟେ ଖୁସି ଆଉ। ସାଙ୍ଗ ହେଇକି ସବୁ ଭାଉଜ ମା ମାନେ କରିଦେଇଥିବ
କରିଦିଅନ୍ତି ଆମେ ଆମର ଆଡେ ବୁଲିକି ଯାଇକି ଗୀତ, ଫିତ ବୋଲ ଫୁଲ ତୋଲୂ ଫୁଲ ମାଳ ଗୁଥୁ ଫୁଲ ହୁଏ ତା ଗୋଟେ ଟାଇମ ପାସ୍ ହୁଏ ସେଇ ମାସ ଟା ପୁରା ଆଉ। ଚାରି ପାଞ୍ଚ ପାଳି ଯାକ ଆଉ।
ହଁ। ଓ ହଉ ଆମର ତ ଅଧା ନୋକ ଖାଇଛନ୍ତି ଅଧା ନୋକ ଖାଇନାହାନ୍ତି ହଉ ରଖୁଛି କାଲି କଥା ହେବା ଆଉ?
ହଉ ହଉ ହଉ ଯାଅ ଖାଇବାକୁ ଦିଅ ଆଉ।